ହ୍ୟାଲୋ।
ମ୍ୟାଡ଼ାମ।
ହଁ ହଁ ଶୁ ଶୁବିଲା ଆପଣଙ୍କର ମୋ କଥା ଶୁଭୁଛି।
ଛି।
ହଁ ହଁ ଶୁଣା ଯାଉଛି ହଁ ହଁ ହଁ ହଁ ନମସ୍କାର ନମସ୍କା କାରେ। ଆଉ କଣ କରୁଛନ୍ତି ଆପଣ। ଏବେ ଏ ଏ ଏବେ ରୋଷେଇ କରିୁଥିଲୁ ରୋଷେଇ ଏବେ ସରିଲା। ହଁ।
ରୋଷେଇ ସରିଲା ମୋରି
ପନ୍ଦର ସତର ଖଣ୍ଡେ ହେଲାନି ହଁ ହଁ ହଁ ହଁ ନାଇଁ ମୋ ରୋଷେଇ ସରିଲା ଖିଆ ପିଆ ହେଇନି ଉଁ ହଉ ହଉ ସାଢେ ଗୋଟେ ଗୋଟେ ପଇଚାଳିଶ ହେଇଯିବ। ହଁ। ଆଉ ଆପଣ ସକାଳେ କଣ ଖାଇଥିଲେ। ହଁ କଣ ଆଜି କରିଲି ଛୁଇଁ ଆଳୁ ତରକାରୀ କଲି
ଆଛା। ମୁଁ ଇଟଲି ବରା ତରକାରୀ ଖାଇଥିଲି ସକାଳେ। ସକାଳେ ମୁଁ ଇଟିଲି ବରା ତରକାରୀ ଖାଇଥିଲି।
ହଁ ହଁ। ହୁଁ। ଆଉ ସକାଳେ ଯୋଉ ନାଇଁ ନାଇଁ ଆମେ ସେ ମୁଁ ଆମିଷ ଖାଏନି
ଆଛା ଆପଣ ନିରାମିଷ?
ହଁ ହଁ।
ଆଜ୍ଞା।
ତେଣୁ ଛୁଇଁ ଆଳୁ ତରକାରୀ କରିଛି ଭେଣ୍ଡି ଆଳୁ ଭାଜିଛି ଶାଗ ଭାଜିଛି ଆଉ।
ଆଜ୍ଞା।
ହୁଁ। ଆଉ ଆପଣଙ୍କ ରୋଷେଇ ସକାଳେ ମାଣ୍ଡି ମାଣ୍ଡିଆ ଖାଇଥିଲି। ଆଉ ଠାକୁରଙ୍କ ଆଜି ଶୀତଳ ଷଷ୍ଠୀ ଆଯିବି ହଁ ହଁ। ଶୀତଳ ଷଷ୍ଠୀ ଲାଗି ଆଜି ବି ଟିକେ ପୂଜାପୁଜି ଥିଲା। ଭୋଗ କରିଥିଲି ଠାକୁରଙ୍କ ପାଖରେ ସିଏ ବି ଖାଇଲି ଆଉ ମଣ୍ଡିିଆ ଟିକେ ଖାଇଲି। ହଁ ହଁ ମାଣ୍ଡିଆଟା ଦେହ ଟିକେ ଭଲ ନା।
ଆଜ୍ଞା ଆଜ୍ଞା ମାଣ୍ଡିଆ ଖାଇଲେ ପେଟା ଥଣ୍ଡା ରହିବ। ମାଣ୍ଡିଆଟା ଦେଶୀ ଖାଇବା ନା ଖାଇବା ଦରକାର ଆଜ୍ଞା
କଣ କଣ ସବୁ ଭିଟାମିନ୍ ସବୁ ରହୁଚି।
ମଡିିଆ ନାଇଁ ମୁଁ ତ ଏତେ ବି ଜାଣିନି। ଆପଣ ଜାଣିଛନ୍ତି ଯଦି ଟିକେ କହୁନାହାନ୍ତି କଣ ସବୁ ଭିଟାମିନ୍ ରହୁଚି।
ଥାଏ ଅଧିକା ଥାଏ ଆଉ ଅନ୍ୟାନ୍ୟ ଜିନିଷ ଉପରେ ଭଲକିରି ଜ୍ଞାନ ନାହିଁ ହେଲେ। ତଥାପି କଣ କହୁଛନ୍ତି ଡକ୍ଟର ମାନେ ଖାଆନ୍ତୁ କ୍ୟାଲସିୟମ କ୍ୟାଲସିୟମ ଟା ବହୁତ ହଣିଲ ହୁଁ। ମାନ୍ଧ୍ୟଆ ତା ଆଗରୁ ଗାଁ ଗହଳିରେ ଲୋକମାନେ ବହୁତ ପୂର୍ବରୁ ସେତେବେଳେ ଧାନର ଅବସ୍ଥା ବହୁତ ବହୁତୁ ମାନେ ଅମଳ କମ୍ ଥିଲା ମାଣ୍ଡିଆ ଲୋକମାନେ ପ୍ରାୟ ଲୋକ ମାଣ୍ଡିଆ ଖାଉଥିଲେ। ମାଣ୍ଡିଆ ଯାଉ କରିରି ସକାଳେ ଖାଦ୍ୟ ଖାଉଥିଲେ।
ହାଉଥିଲେ ମାଣ୍ଡିଆ ଖଷିରି ବି ହୁଏ ତ
ମାନଡିିଆ କି ବିକିରି କରନ୍ତି ମାଣ୍ଡିଆ ଯାଉ ଆଉ ତାକୁ କଣ କର ତୋ ଦେଇ ଭ ହାତ ମୁଠେ ପକେଇ ଲୋକଙ୍କର ତ ନଥିଲା ସେତେବେଳେ ଧାନ ଲୋକଙ୍କର ଚାଷ ସେ ହେଉନଥିଲା।
ହଉନଥିଲା ହଁ।
ମୋତେ ଖାଇବାର ଅଭାବ ଅନୁଭବ କରୁଥିଲେ। ସେଥିଲାଗି ମାଣ୍ଡିଆ ଚାଷ କଲେ ମାଣ୍ଡିଆରୁ ଅଳ୍ପ ଟିକଏ କରିକି ଯାଉ କରିଦିଅନ୍ତି ତାହରେ ମୁଠେ ଖଣ୍ଡେ ଭାତ ନାଁକୁ ମାତ୍ର ପକାଇ ଆଉ ତୋରାଣୀ ଧରେ ମାଣ୍ଡିଆ ତିଆରି କରୁଥିଲେ। ଆଉ ସକାଳେ ତାକୁ ଖାଉଥିଲେ ହଁ ତୋରାଣୀ ଦେରେ କରନ୍ତି ଆଉ ସଳେ ତାକୁ କୁ ଘର ପରିବାର ସମସ୍ତେ ସେଇଟାକୁ ମଧ୍ୟ ଖାଉଥିଲେ ଆଉ ଦିନବେଳା ଗାଧୁଆଳେ ଜାଇି ଭାତ ଗୁଣ୍ଠେଇ ଖାଉଥିଲେ। ଏଇ ସବୁ ଜିନିଷ ଆଗଦଥିଲା ଆଉ ରା ବି ଭାତ କରି ଖାଆନ୍ତି। ଆଉ ତିନି ଟାଇମ୍ ଭାତ ତ ଏବେ ମ ମାଣ୍ଡିଆ ରୁଟି କରୁଛନ୍ତି ମାଣ୍ଡିଆର କାକରା କରୁଛନ୍ତି ମାଣ୍ଡିଆ ଅ କ୍ଷୀରି କରୁଛନ୍ତି ଏବେ ମାଣ୍ଡିଆରେ ବହୁ
ଚାଉମିନ ବି ଆସିଗଲାଣି ମାଣ୍ଡିଆ ଚାଉମିନନ୍ ହଁ। ଆମର ହଁ ସଦେଶୀ ମେଳା ସବୁ ପଡୁଛି। ତୋଷାଳ ତୋଷାଳିୀଆ ଲାକ ଖଦି ମେଳା ପଡୁଛି ଆପଣ ଯିବେ ସେଠି ମାଣ୍ଡିଆର ବହୁତ ଜିନିଷ ପାଇବେ ବହୁତ ଭେରାଇଟି ଅଫ ଜିନିଷ ମାନେ ମାଣ୍ଡିଆର ଆମେ ଯୋଉ ପିଉଛେ କଣ କହିଲେ ଦହି କାଞ୍ଜି ଯୋଉଟା ହୁଏ ମାଣ୍ଡିଆ କାଞଜି ବି ଆପଣ ପିଇ ପାରିବେ ହଁ ଦହି ପାଣି ଟା ଆମେ ଯେମିତି ହେଉଛେ
ମା ଦେହରେ ଦ ଖାଉ କଉୋରା କାରଙ୍କୋରା
କଥା ବି ବନୁଛି ପିଠା ସହିତ ମାଣ୍ଡିଆର ଫାଟି ଯାଉଛି କିନ୍ତୁ ଭଲ ମାଣ୍ଡିଆ ଟା ଜତାା ହେଇକି କରା ହୁଏ ନା ସେଥିପାଇଁ ସେଟା ଟିକେ ଫାଟି ଯାଉଛି ଆଉ ମାଣ୍ଡିଆ ଚାଉମିିନ ବି ଆସ ମାଡିଆ ବିସ୍ କେଡ ବି ମ୍ୟାଡ଼ାମ ଆ
ମ ବିସ୍କୁଟ୍ ମୁଁ ଖାଇଛି ହଁ ହଁ ହଁ ବିସ୍କୁଟ୍ ଖାଇଛି ବହୁତ ବହୁତ ବଢ଼ିଆ ଲାଗେ ତା କେତେ ବହୁତ କମ୍ ଭାଗ ଦେଉଛି ମାଣ୍ଡିଆାରେ ମାତ୍ରା ନାଁ ର ରଖହୁଛନ୍ତି କଣ ତାକୁ କହୁଛନ୍ତି ଇଂଲିଶ୍ରରେ କଣ କହୁଛନ୍ତି ମିଲଟ୍ ନା କଣ ଗୋଟେ କହୁନି କିନ୍ତୁ ମାଣ୍ଡିଆର ଭାଗଟା ବହୁତ କମ୍ ଦଉଛନ୍ତି
ବହୁତ କମ୍ ଦଉଛନ୍ତି ହଁ ହଁ
ସ୍ମଲ ଲାଗି ଭୂମି ହେଲେ ବିଲେଟ୍ ବୋଲି ଲେଖା ହେଇଛି ବୋଲି ତାଙ୍କୁ ଖୁସିରେ ଲୋକମାନେ ନେଉଛନ୍ତି କିଣିକରି ଆଉ ଯେ କି ମାନ ନା ମାଣ୍ଡିଆ ବିସ୍କୁଟ୍ ବୋଲି ମନ ଭିତରେ ଧାରଣା ଆଉ କିନ୍ତୁ ତାର ଭାଗ ବହୁତ କମ୍ ରଖୁଛନ୍ତି ଆଉ ଅନ୍ୟେ କିନ୍ତୁ ଡାଇରେକ୍ଟ ଯେଦି ତୁମେ ଯାଉ କରି ଖାଇଲ କିମ୍ବା ଖିରି କରି ଖାଇନ ଡାଇରେକ୍ଟ ମାଣ୍ଡିଆ ଟା ତମ ଦେହକୁ ଗଲା ସେଇଟା ହଉ
ହ ସେଇଟା-ଆ-ଆ-ଆ ଦେହ ପାଇଁ ବହୁତ ଭଲ।
ଚାଉମିନର ସବୁ ଜିନିଷ ଭାଗ ଥିବ ତା ଦେହରେ ମୁଠାଏ ଖଣ୍ଡେ ମାଣ୍ଡିଆ ପ ପକେଇକିରି କରିଦେଲେ ତାକୁ କହିଦେଲେ ମାଣ୍ଡିଆ ଚାଉମିିନ।
ହଁ କିନ୍ତୁ ସେଥିରେ ତ ବେଶୀ ଉ ଭିଟାମିିନ ଦେହକୁ ଗଲାନି।
ହଁ ଭିଟାମିନ୍ ଟା ଡାଇରେକ୍ଟ କରିବାଟା ସେଇଟା ଠିକ୍। ମୁଁ ସେଇଟା ରାତିରୁ କରିଥିଲି ଏବେ ସକାଳୁ-ଉ-ଉ ତାକୁ ତ-ଅ-ଅ
ସେଥିରେ ଦହି ଆଛା ଆଚ୍ଛା, ଦହି ଦେଇକି ଗୋଳେଇକି ଖାଇ ପାରନ୍ତି ହଁ।
ଗୋଳେଇକିରି ଖାଇବ। ହଁ ହଁ ଦହି ପକେଇକି କିମ୍ବା ଯିଏ ଦି ଦହି ଭଲ ପାଆନ୍ତିନି ତାକୁ କୁ ମଧ୍ୟ ମାଣ୍ଡିଆ ତିଆରି କଲାବେଳେ ଅମୁଲ ଟିକେ ଗୋଳେଇକି ଖାଇବ ଆହୁରି ବଢ଼ିଆ ଲାଗିବ।
ଆଛା, ଓହୋ ମିଠା ପକେଇବନି ଅମୁଲରେ ଯେତିକି ମିଠା ହବ ସେତିକି ଆଉ।
ଭାଗ ମିଠା ଥିବ ସେଇ ମିଠାରେ ହିଁ ସେ ତା ଟେଷ୍ଟ ଲାଗିବ। ମିଠା ପକେଇଲେ ତ ତାର ସୁଗାର ରହିଲା ନା। ତେଣୁ-ଉ-ଉ-ଉ ନର୍ମାଲ ଲୋକ ନର୍ମାଲ ଲୋ ତାକୁ
ଖାଇପାରିବନି ଆଜି କାଲି ଡାଇବେଟିସ୍ ତ ସ ଘରେ ଘର। ଘରେ ଘରେ ହଁ ସମସ୍ତଙ୍କୁ।
ସମସ୍ତଙ୍କ ଘରେ ଘରେ ଡାଇବେଟିସ୍ ଟା ଆଗ। ଡାଇବେଟିସ୍, ବି ପି ଏଇ ଜିନିଷ ଟ ଆଗ ହଉଛି
ଆଗ ରହୁଛି ହଁ, ଲୋକ ଖାଇବା ଯେମତି ଖାଉଛନ୍ତି ମେଡିସିନ ବି ଖା
ସେଇଭଳିଆ ଖାଦ୍ୟ ଭଳିଆ ଖାଉଛନ୍ତି ସମସ୍ତଙ୍କ ଖାଦ୍ୟ ଖାଇବା ପୂର୍ବରୁ ମେଡ଼ିସିନ ଡବାଟା ଆଗ ଉୁଣ୍ଡଳା ହେଉଛି। ପରେ ବି ମେଡ଼ିସିନ ତ ହେଉଛି ଲୋକଙ୍କର କଣ କରିବା ଆମ ବାହାର ଜଳବାୟୁ ଖରାପ
ଜଳବାୟୁ ଖରାପ ଆମେ ଖାଦ୍ୟ ପରିବା ଆଜ୍ଞା ମୁଁ ସେଇ କଥା କହୁଥିଲି ପରିବା ବି ଯୋଉ ଖାଉଛେ ସେ ତ କେମିକାଲ ଦିଆ ପରିବା। ଆମେ କଉ ସଜ ପରିବା ତ ପା ଖାଉନେ ନା। ବାରିରୁ ତୋଳି ଆଣିକି ତ ଖାଉନେ। ହୁଁ
ଏମିତି କେମିକାଲ ଦିଆଯାଇଚି ତମେ ନର୍ମାଲ ବିନା କେମିକାଲରେ ଗୋଟେ ଜିନିଷ ଆମଦାନୀ ବି କରିପାରିବନି। ହଁ ତେଣୁ କାମ ସାର, ଖତ ଖାଲି ଖତରେ ଆଗରୁ ଖତରେ ତିଆରି ହେଉଥିଲା କା ମାନେ ଯେଉ ପରିବାଟା ଆମଦାନୀ କରାଯାଉଥିଲା ସେ ଜିନିଷ ଶରୀ ଏବେ ତ ସେଇ ପରିବାଟାକ ତମେ ଖାଇଲେ ବି ହଜମ
ହଜମ ହଉନି ପରା ସବୁ କେମିକାଲ ଦିଆ ହଉଛି ନା ସେଥିପାଇଁ।
ହଁ କେମିକାଲ ଦଉଛି ଆଉ ତେଣୁ ଏଇଖାଁ ପ୍ରତ୍ୟକ ଗ ଘ ଘରେ ଛୋଟ ଦୁଇ ତିନି ବର୍ଷର ଛୁଆ ଜନ୍ମ ହେଲା ଛୁଆ ତାକୁ ମନେ
ତାଖ ବି ମଡିସ।
ଏ ସେଠି ହଉଛି ଛୁଆ ଟେ ଜନ୍ମ ହେଲା ତାକୁ ଦିଅ ହାକୁଟି ଦଉନି ତ। ହକୁଡ଼ି ଡବା ପାଇଁ ପିଟି ରେ ଥାପୁଡ଼ା ଛୋଟ ଛୁଆଟେ ଜନ୍ମ ହେଲା ମାନେ ତାକୁ କଣ ଟିକେ ମା ଠାରୁ ଖାଇଲା ତ ତାକୁ କାହିଁକି କୁହାଆ ହଉଛି ମା କ୍ଷୀର ଦୋଉନହଁ ହଁ ମା କ୍ଷୀରରେ ମା ବି ଯେଉଁ ଖାଦ୍ୟ ଖାଉଛି ସିଏ ବି ଖରାପ। ତେଣୁ ମା କ୍ଷୀର ଯୋଉ ହୁଁ ହୁଁ। ସିଏ ବି ସେ ତ ଖାଦ୍ୟ ଖାଇବ ବିଷ ତେଣୁ ପିଲାର କୋଉଠୁ ଏସିଡି ନହବ ଜନ୍ମ ହେଲା ବେଳକୁ।
ହୁଁ ସେଇଥିପାଇଁ ଆଜି କାଲି
ଆଉ ପିଲା ଛୋଟ ଛୁଆଟିଏ ଛୋଟ ଛୁଆଟିଏ ଗ୍ରାହି କଟର କିମ୍ବା ହଜମ ମାନେ ଡକ୍ଟର ଅନ୍ୟ ଏବେ ତା ଆଗରୁ ଗାଈ କଟର ଦେଉଥିଲେ। ଏବେ ମୋତେ ଦେଉଛନ୍ତି ହେଲେ ହଜମ ଜିନିଷଟା ଦେବା ଦେଇକରି ଛୁଆକୁ ଖାଦ୍ୟ ଦିଆଯାଉ।
ଖାଦ୍ୟ ଦିଆଯାଉଛି ଆଜ୍ଞା ହଜମ କରିବା ପାଇଁକା ଆଜିକାଲି ତ ଯାହା ଟିକେ ହେଲେ ଥଣ୍ଡା ଟିକେ ହେଇଗଲା କି ଛିଙ୍କ ହେଇଗଲା ସବୁ ସାଙ୍ଗେ ସାଙ୍ଗେ ମେଡିସିନ ଆଗରୁ କଣ ନା ସୋରିଷ ତେଲ ରେ ଖସା ହଉଥିଲା ପିଲାଙ୍କୁ କି ହଁ ନାଭିରେ ଟିକେ ସୋରିଷ ତେଲ ପ ଏବେ ସେ ଜିନିଷ ବି ନାଇ ଡାକ୍ତର ସେ ମନେ ପିଲା ଜନ୍ମ ହେଲା ତ ସିଧା ମନା କରା ଅଛି ନାଇଁ ନାଇଁ ତାଙ୍କୁ ସୋରିଷ ତେଲ ଲଗେଇଦବନି। ଯଦି ଲଗାଉଛ ତାଙ୍କର ଯୋଉ ବେବି ଅଏଲ ଯାହା ଆସୁଛି ସେ ଅଏଲ ଲଗେଇବା ହଉଛି ହଁ ପ୍ରଡକ୍ଟ। ସେଇ ଜିନିଷ ହି କହୁଛନ୍ତି ଏ ଲଗା ଏଇ ବ୍ୟବହାର କର ଏଇଟା କରନ୍ତୁନି ସେଇଟା କରନ୍ତୁନି ଆଜିକାଲି ଯୋଉ ଯୁଗ ଏମିତି। ଚଞ୍ଜ ହେଲାଣି ଯେ ଆଗ କାଳରେ କଣ ପିଲା ଜନ୍ମ ହଉନ
ଜନ୍ମ ହୋଇନଥିଲେ ହଁ ପାଳୁନଥିଲେ ଏବେ ତ ମନେ ସେକଥା ନି ନିଆଁରେ ସେକନି ନା ଯେଉଟା ଯେଉଟା ପିଲ ସେଟା ଡାକ୍ତର ତ ମନା କରିଦଉଛନ୍ତି ଆଉ ଯେଉଠି ସୋରିଷ ଆଉ। ଲଗେଇକି ଛୁଆକୁ ଗାଧେଇ ଦଉଥିଲେ।
ହଁ ହଳଦୀ ହଳଦୀ ଦ୍ଵାରା ଯାହାହଲେ ବି ଆମର ଯୋଉ ରୋଗ ପ୍ରତିରୋଧକ ଶକ୍ତି ଟା ବଢେ ଯୋଉ କୀଟାଣୁ ଜୀବାଣୁ ଯାହାବି ଦେହରେ ଲାଗେ ଗିଲା ସେଗୁଡା ବି ମରାନ୍ତି ସେଥିପାଇଁ ତ ସେମାନେ ହଳଦୀ ପାଣିରେ ଗାଧେଇ ଦିଅନ୍ତି ନା।
ଗାଧେଇ ଦିଅନ୍ତି ଛୁ
ସେଗୁଡା ବି କିଛି କରାହୋଉନି। ଛୁଆ ଜନ୍ମ ହେଲେ ବି ଆଜିକାଲି ଦେଖିଥିବେ ମା ରହିଲା ଗୋଟେ ଅ ଯଦି କ୍ୟାବିନରେ ଅ ପିଲାକୁ ନେଇକି ଆଉ ଗୋଟେ ଜାଗାରେ ର
ରଖୁଚନ୍ତି ତାଙ୍କର ତାଙ୍କର ସେତିକି ଶକ୍ତି ନା ଜନ୍
ଶକ୍ତି ନାହିଁ ଜନ୍ମ ହୋଉ ହୋଉ ଆଜି ଆକୁ ଜଣ୍ଡିସି ହେଇଯାଇଚି କି ଇଏ କାନ୍ଦୁନି କାହିଁକି ଏଇ ସବୁ ଜି-ପ୍ରୋବ୍ଲେମ ସବୁ
ହୁଁ ହୁଁ ହୁଁ। ଏ ସବୁ ଏଇ ସବୁ ପ୍ରଭାବ ହେଉଚି ବଳ ଜଳବାୟୁ ଜଳବାୟୁ ତ ବାହାରେ ତ ଜଳବାୟୁ ପୁରା ପରିବର୍ତ୍ତନ ହୋଉଚି ଆଉ ହଁ ଆଉ ବାହାରେ ବି ଆଉ ତମେ ଯୋଉ ନିଶ୍ୱସ ନୋଉଚ ବି ବିଷ।
ବିଶ ବିଶ ସତକଥା ମ୍ୟାଡାମ ଆମେ ଅଁ
କର ଯାହା କର ଆଗୁରୁ ଯୋଗ ଗ ନଥିଲା ଲୋକ ଲୋକ କେତେ ସୁସ୍ଥ ଥିଲେ?
ସୁସ୍ତ ଥିଲେ କିନ୍ତୁ ଏବେ ଲୋକଙ୍କୁ କୁହାହୋଉଚି ହଁ। ଯେ ଯୋଗ ପ୍ରାଣାୟାମ କରିବା ପାଇଁ ଲୋକଙ୍କୁ ଏବେ ସଚେତନ କରାହୋଉଚି। ନିହାତି ଘଣ୍ଟାଟେ ଅଧଘଣ୍ଟା ହୋଉ ଉଛି ସକାଳୁ ଉଠିକି ପ୍ରାତଃ କାଳରେ ତୁମେ ଯୋଗ ଟିକେ କର ମନ ବି ଶାନ୍ତ ରହିବ ଦେହ ବି ସୁସ୍ଥ ରହିବ ଏଇ ଜିନିଷଟା କରିବା ଦରକାର ଆ
ହୁଁ ହୁଁ ହୁଁ ହୁଁ ହଁ ହଁ ସେଟା ମୁଁ ସକାଳେ କରେ। ହେଲେ କଣ ହୋଉଚି ନୁସ୍ ସଖାଳୁ ତ ନ କଲେ ବି ବଞ୍ଚିବା ବି କଷ୍ଟ ହେଇପଡ଼ୁଚି। ତେଣୁ ସେଇଟା ହିଁ କରୁଚି। ହେଲେ ତଥାପି ମଧ୍ୟ ବି ବେଳେବେଳେ ଅଧେ ବି ଏସି ବି ହୋଉଚି ଅନ୍ୟାନ୍ୟ ଜିନିଷ ବି ହୋଉଚି। ସେ ଖାଦ୍ୟ ସକାଶେ ତଥାପି ସେକେ ଏକେ ଉଁ ହଁ ଯୋଗ ବ୍ୟାୟାମ କରିବା ଫଳରେ କେତେକା ଅଂଶରେ ଦେହଟା ସୁସ୍ଥ ରହୁଚି। ତଥାପି ମଧ୍ୟ ହୋଉଚି।
ଆଉ କଣ କରିବା ମ୍ୟାଡାମ ହୋଉ ମ୍ୟାଡାମ କଥା ହେଇକି ସେମତି ଚଳିବା ଆଉ।
ଆ ହଁ ହଁ। ଆଉ ୱା ହଁ ହଁ ରଖ ହଁ ହଁ ଥ୍ୟାଙ୍କ୍ ହଁ ଧନ୍ୟବାଦ ହଁ ହଁ ରଖନ୍ତୁ।